ଏ ଆଶିଷ କଣ କରୁଛି କି?
ଏଇ ଏଇ ପାଖରେ ବସିଛି। ଯେହେତୁ ବର୍ଷା ବର୍ଷି ହଉଛି କୁଆଡେ ତ ଯାଇନି ଆଉ। ବସିଛି ଘରେ ଆଉ। ତୁ କଣ ଆଜି ଏତେ ଦିନ୍ ରେ ମନେ ପକେଇଲୁ? କଣ କହ।
ଆରେ ଏମିତି କିଛି ନାଇଁ। ସେଇତ ଆମର ସେଇ ସ୍କୁଲ ସଲାଠୁ ତୁ ବି ମନେ ପକଉନାହୁଁ। ମୁଁ ଏଇ ନମ୍ବରଟି ନିତ୍ୟାନନ୍ଦକୁ ମାଗିକି ଆଣିଛି। ତା ପାଖରେ ବି ନଥିଲା। ତୁ କଣ ନମ୍ବର ଚେଞ୍ଜ କରିଦେଇଛୁ ନା କଣ? କାହା ପାଖ ପାଖରେ ବି ତ ନମ୍ବର ମିଳୁନାହିଁ। କଷ୍ ଷ୍ଟମଷ୍ଟରେ ତୋ ଭାଇର ସାଙ୍ଗମାନଙ୍କୁ କଲ୍ କରିକି ତୋ ଭାଇ କି କଲ୍ କରିକି ଏ ନମ୍ବରଟି ମୁଁ ଆଣିଛି। ଆଉ ତୁ ତ ଏତେ ତିନି ଚାରି ବର୍ଷ ଭିତରେ ବି ଭାବିଲୁ ନାହିଁ ଯେ ଟିକେ କଲ୍ କରିବା ପାଇଁ ମତେ?
ହଁରେ ମୁଁ ଏବେ ଯଉ ମୋର ଗୋଟେ ଫୋନଟେ ନଥିଲା କି ଭିବୋ ଟା। ସେଇଟା ବା ଚୋରି ହେଇଗଲା। ସେଥିପାଇଁ ମୁଁ ଏବେ ଆଉ ଗୋଟେ ନୂଆଁ ସିମ୍ ଟେ
ସୁବିଧା ପୂର୍ବକ ମୋ ପାଖରେ ବି ଆଉ କା ନମ୍ବର ନାଇଁ ସେଥିପାଇଁ ଆଉ କଲ୍ ଫଲ କରି ତ ଏମିତି କାର୍ କାର ଗୋଟେ ଗୋଟେ ନମ୍ବର ମିଳିଲେ ତାଙ୍କ ସାଙ୍ଗେରେ ଟିକେ କଥା ହେଇଯାଉଛି ଆଉ।
ଆରେ ହଁ ସବୁ ବୁ ସତ କଥାରେ ତୁ ଇନଷ୍ଟାରେ ତ ମତେ ମେସେଜ କରିପରିଥାନ୍ତୁ ନା ତୁ ତ ଜାଣିଛୁ। ମୁଁ ଏମିତି କଣ୍ଟେଣ୍ଟ ତିଆରି କରିଥାଉଛି ମାନେ ପ୍ଲୁଡ ଫୁଡ୍ ଭ୍ଲଗିଙ୍ଗ କରିଥାଉଚି। ବାକି ଆମର ପ୍ରାଙ୍କ ବି କରିଥାଉଛି ବହୁତ ପ୍ରକାରର କଣ୍ଟେଣ୍ଟ କରୁଛି ତ ତୁ ମତେ ରିଲ୍ସରେ ସ୍କ୍ରୋଲ କଲା ବେଳୁ ମତେ ବାଧେ ଦେଖୁଥିବୁ। ସେଇ ରିଲସ୍ ରେ ତ ମତେ କମେଣ୍ଟ ନହେଲେ ସେଇ ଏକଉଣ୍ଟକୁୁ ମତେ ମେସେଜ ଗୋଟେ କରିଦେଇଥିଲେ ମୁଁ ତ ସହ ଯୋଗାଯୋଗ କରିପାରିଥାନ୍ତି ଏବଂ ନମ୍ବର ବି ଦିଆ ନିିଆ କରି ପାରିଥାନ୍ତେ।
ତୁ ଦେଖିନୁ ମୋ ଇଷ୍ଟା ଆଇଡି ବି ଗୋଟେ ଚେଞ୍ଜ କରିଛି ସିଦ୍ଧାର୍ଥ ବୟ ବୋଲି। ସେଇଟାରେ ବାରମ୍ବାର ତୋ ପାଖକୁ କମେଣ୍ଟ ଯାଉଥିବ ତୁ ଜାଣିପାରୁନଥିବୁ। ମୋର ନୂଆ ଆଇ ଟା ତ ତୁ ସେଥିପାଇଁ ତ ଜାଣିବାରେ ଅସୁବିଧା ହଉଥିବ, ହେଲେ ତୁ ଏବେ ଯାଇକି ଦେଖେ ଦେଖିବୁ ତାହେଲେ ଯାଇକି ସିଦ୍ଧାର୍ଥ ବୟ କେତେଥର କମେଣ୍ଟ ଯାଇଛି ଆଉ ମେସେଜ୍ ଯାଇଛି ହେଲେ ତୋର ସିନା ରିପ୍ଲାଏ ନାହିଁ।
ଆରେ ଭାଇ ଦେଖେ ତୁ ଯୋଉ କହୁଛୁ ତୋ ନା ତ ଆସିସ ତୁ ସିଦ୍ଧାର୍ଥ ଯଦି ରଖିଛୁ ତାହେଲେ ତୁ ଡିପି ବି ତ ରଖିିନଥିବୁ। ତୁ ବାରମ୍ବାର ଯେହେତୁ ମୁଁ ଟିକେ ପପୁଲାର ଅଛି ତ ସବୁଦିନରେ ପାଖାପାଖି ହଜାର ରୁ ଦି ହଜାର ଲୋକଙ୍କର ଡି ଏମ ମେସେଯେ ସ୍। ଏମିତି କୋଲାବ୍ରେସନ୍ ସବୁ ଆସିଥାଏ କେତେ ଜଣ ଫାଲତୁରେ ବି ଗାଳି ଦିଅନ୍ତି। ତ ମୁଁ ସବୁକୁ ଦେଖି ପାରିବି ନା କଣ ଏମିତି ଦେଖୁଛି ଯାହାର ଡିପି ଚିହ୍ନିଲା ଭଳି ଲାଗୁଛି। ତା ପ୍ରୋଫାଇଲ ଟା ଟିକେ ଓପେନ କରିକି ଦେଖିଥାଏ। ତ ତୁ ବି ତୋ ପ୍ରୋଫାଇଲ ରଖି ନଥିବୁ ବୋଧେ। ତୁ କଣ ମେସେଜ କରିଥୁିବୁ ମୁଁ ଆଉ ଏତେ ଦେଖି ନାହିଁ ଆଉ।
ହଁ ଯେ ତୁ ଟିକେ ଦେଖା ଦେଖି କରୁଛେ ତତେ ଜଣେ ବାରମ୍ବାର ଯଦି ମେସେଜ କରୁଛି। ଦେଖିବୁ ନା ଆଉ ହଉ ଛାଡେ ସେ କଥା ଛାଡେ। ଆଉ ଆମର ଯୋଉ ସାନୁ ଅଛି ତାର ଆସନ୍ତା ମାସରେ ତାର ଜନ୍ମଦିନ। ଯେମତି ହେଲେ ତୁ ଆସିବାକୁ ପଡିବ।
ଆରେ ଭାଇ ତୁ ଜାଣିଛୁ ନା ନାଇଁ ସାନୁ ତୁ ତୁ ଏବେ ଗାଁରେ ତ ଦେଖୁନଥୁବୁ କାରଣ ସାନୁ ଏବେ ମୋ ପାଖାପାଖି ରହୁଛି ସେଇ ଏବେ ଗାଁ କୁ ଯିବ ବୋଲି କହୁଥିଲା। ତ ତୁ ବାଧ୍ୟ କରିଥିବୁ ବୋଧେ ତା ଜନ୍ମଦିନରେ ଗାଁକୁ ଆସିବ ପୁବୁ ଆଉ।
ହଁ ଯାଉଁ ଗାଁ ଟା ଜନ୍ମଦିନଟା ଶୁଣେ ଗାଁ ରେ ହେଇ ଗଲେ ବହୁତ ଭଲ ଲାଗେ। ନହଲେ ଆଉ କୋଉଠି ହେଲେ ଏତେ ମଜା ନାହିଁ କାହିଁକି ନା ସହରରେ ଆମେ ଏବେ ନୂଆରେ ଆସିବୁ। ସହରରେ ବନ୍ଧୁବାନ୍ଧବ ଏତେ ଆମର ହେଇନାହାନ୍ତି ତ ଗାଁ କୁ ପଲେଇଲେ ଏଠି ଆମକୁ ବନ୍ଧୁ-ବାନ୍ଧବ ମଧ୍ୟ ରହିବେ। ଆଉ ଖେିଲ ମଧ୍ୟ ରହିବେ ସେଇଠି କରିବାକୁ ଭଲ ହବ ତୁ ବି ଆସିଗଲେ ଯଦି ଭଲ ହବ।
ଆରେ ହଁ ସେଇ ବି ସହର ସେଥିପାଇଁ ଯିବା ପାଇଁ ବାଧ୍ୟ ହଛି କାରଣ ଏଇ ଆମ ସହରରେ ଯେତେ ମୁଁ ଟିକେ ବର୍ଥଡେ ସେଲିବ୍ରେସନ ଟା କରିବୁ ଘରେ କରିପାରିବ ନାହିଁ ତାର ଯେହେତୁ ସେଇ ଟିକେ ସମସ ପ୍ରତ୍ୟେକ ସାଙ୍ଗସାଥିରେ ମୁଁ ସାହାଯ୍ୟ କରେ। ତ ତାର ପାଖାପାଖି ତିନିଶହ ଚାରିଶହ ସାଙ୍ଗସାଥି ଆସିବେ। ତ ଗୋଟେ ରୁମରେ ଏଇଟା ତ ସମ୍ଭବ ନୁହେଁ। ଏବଂ ସେଇ ତ ଏଇ ହଲ ମାନେ କଲ୍ୟାଣୀ ମଣ୍ଡପ ଏଗୁଡାକ କିଣିବା ଟିକେ ସେଇ ଭିତରେ କରିବା ଟିକେ ତାକୁ ଟିକେ କଷ୍ଟ ଅଧିକ ପଡିଯିବ। ଆଧୀଅରେ ମାନେ କୋଉଠି କ୍ରିକେଟ ଫ୍ରିଜ କିମ୍ବା ଫୁଟବଲ୍ ଫ୍ରିଜ ଏମିତିରେ କରିଲେ ବି ସେଇ ପୋଲିସ ମାନେ ଆସିକି ଟିକେ ଏଫଆର କରିଦିଅନ୍ତି। ତ ଏଇଥିପାଇଁ ସେଇ ବି ଗାଁକୁ ଦୌଡିି ଯିବ ବୋଲି ଭାବିଛି ଆଉ।
ହଁ ସେଇଆା ତ ତୁ ତ ଜାଣିଛୁ ସହରରେ ଆଠଟା ପରରୁ ଆଉ ଡିଜେ କି ପା ଦିଭାଇଦାର ପର୍ମିସନ୍ ନାହିଁ। ସେଇଆ ମୁଁ କହିଲି କାଇହିଁ ଏଠି ଗୋଟେ ରିସ୍କ ନେଇକି କରିବା। ଗାଁକୁ ଯାଇକି କଲେ ସୁବିଧା ବି ହବ ଆଉ ଗୋଟେ ମାନେ ସମସ୍ତେ ଥିବେ ଗୋଟେ ମିଳାମିଶା ବି ହେଇଯିବ ସେଥିପାଇଁ ମୁଁ ସାନଙ୍କୁ କହିଲି ତୁ ଗାଁକୁ ଯାଇକି ଯିବାକୁ ବନ୍ଦୋବସ୍ତ କରେ ତୋ ସାଙ୍ଗସାଥିକୁ ସବୁ କହ। ମୁଁ ଆଉ ତିନି ରରୁ ଚାରି ଦିନ ଗଲେ ତୋ ପାଖରେ ଯାଇ ପହଞ୍ଚିବି। ସେଥିପାଇଁ ତାକୁ ଆଜି ଏବେ ଏଇନା ଷ୍ଟେସନ ପାଖେ ଛାଡିକି ଆସିଲି। ଇଏ କାଲି ଯାଇକି ଗାଁରେ ପହଞ୍ଚିବ ତାକୁ ଟିକେ ଯାଇକି ଷ୍ଟେସନରୁୁ ନେଇ ଆସିବୁ ହେଲା।
ଆରେ ଶୁଣ ମୁଁ କହୁଥିଲି କି ସେଇ ଯଦି ଯିବ ବୋଲି ବାହାରିଛି ଟ ମୁଁ ତମେ ବର୍ତ୍ତମାନ ଡିଉଟିରେ ଥିବ। ଟିକେ ପରେ ମୁଁ ତାକୁ କଲ କରିବି ଏବଂ ମୁଁ କହିବି କି ମୁଁ ବି ତୋ ପାଖାପାାଖି ରହୁଛି ଯେହେତୁ ସେ ଜାଣି ନାହିଁ। ତମେ ବି ଚାଲିଯିବା ଗାଁକୁ ବୋଲି ଆଉ।
ଓହୋ ତୁ ସେଇ ଯୋଉ ରେଳ ଷ୍ଟେସନ ପାଖେ ଆମର ପଟିଆ ସେଇ ପାଖେ ତୁ ରହୁଚୁ କି ଓ ସେଇ ଜାଣିନଥିଲି ମୁଁ ଭାବିଲି କି ତୁ ଗାଁ ରେ ରହୁଛୁ। ଓ ତୁବି ଯାଇ ତା ସାଙ୍ଗେ ଟିକେ ସହଯୋଗ ଦଉ କହିବୁ କାହିଁକିନା ସିଏ ତ ଜାଣିଛୁ ସିଏ ବଉଲାଟା। ସିଏ ଶଳା ତାର ଏଇ ଜିନିଷ ସବୁ ନାହିଁ ତୁ ଟିକେ କଲେ ତାକୁ ଟିକେ ସହଜ ହବ। ହବ ଆଉ ଆମ ଘରେ ଯାଇକି ତାକୁ ଛାଡି ଦେଇକି ଆସିବୁ ଆଉ।
ନାଇଁ ତୁ ଯୋଉ କହିଲୁ ଷ୍ଟେସନ ପାଖରେ ପଟିଆ ମୁଁ ତ ସେଠି ମାନେ ସମାନ ସେଠି ରହିନାହିଁ ମାନେ ତମ ଗାଁ ଆମ ଗାଁ ଯେତିକି ଦୂର ହବ ସେତିକି ଦୂରତାରେ ମୁଁ ଷ୍ଟେସନରୁୁ ରହିଯାଉଛି। ତ ତାଯୋଉ ପାଖି ରହୁଛି ତାର ମୋର ମୁଁ ଆଉ ଟିକେ କଲେ ସେଇ ଡୁଟି ରେ ଆସିଯିବ ଯେହେତୁ ତା ର ତାର ରତିଷିଫ୍ଟ ତ ସେଇ ଦଶଟା ବେଳେ ଆସିବ ଦଶଟା ବେଳେ ଆସିଲେ ମୁଁ ତାଙ୍କ ପାଖକୁ ଦଶଟା ବେଳକୁ ଯାଇକି ସେଇ ଆମର ଗୋଟେ ପ୍ଲାନ୍ ବିଷୟରେ କଥା ହବା ନା ତୁ ତାକୁ ଟିକେ ସରପ୍ରାଇଜ କଲା ଭଳି ବର୍ଡେ ପା ରଖିଛୁ କି?
ନାଇଁ ନାଇଁ ସର୍ପ୍ରାଇଜ କିଛି ନାଇଁ। ସର୍ପ୍ରାଇଜ ଯଦି ରଖିବା ଏକା ସବୁ ଆମକୁ କରିବାକୁ ପଡିବ। ତା ବର୍ଥଡେ ତ ସିଏ ବି ଡାକୁ ତା ସାଙ୍ଗସାଥିକୁ ଆମେ ବି ଡାକ ଗୋଟେ ପାଟି ଟାଇପର କରିବା ହେଲେ ତୁ କଣ ପଟିଆ ପାଖରେ ଷ୍ଟେସନ ରେ କଣ ରହିଲୁ ସେଠି କଣ ତୁ ଚାକିରି ଫାକିରି ହେଇଗଲା ନା ସେଠି ରହି କଣ କରୁଛୁ?
ଆରେ ନାଇଁ ନାଇଁ ଭାଇ ସେଠି ଯେହେତୁ ମୁଁ ପାଠ ପଢାପଢି କରୁଅଛି।
ଗାଁରେ ଟିକେ ରହିଲେ ସାଙ୍ଗସାଥି ମେଳରେ ହଜିଯିବାକୁ ମନ ହୁଏ ସେଠି ଟିକେ କି ରହିଲେ ପା ଯେହେତୁ ଆମର ପିଜି ବାଲା ସାର୍ ଜାଣିଥିବୁ ସେ ରହୁଛନ୍ତି ସେ ଟିକେ ଚିହ୍ନା ଅଛନ୍ତି ତ ସେଠି ରହିଲେ ଟିକେ ଭଲ ହଉଛି ଟିକେ ପଢିବାକୁ ଆଉ ଆଉ ତୁ ତ ସେଇ ଆମର ଖାନ ସାର ପାଖରେ ପଢୁଛୁ ନା?
ହଁ ଖାନ୍ ସାର୍ ଙ୍କ ଠୁ ମୁଁ କୋଚିଙ୍ଗ ସାରିଲି ଏବେ ପା ହେଲି ଷ୍ଟେସନ ମାଷ୍ଟର ଗୋଟେ ହେଲି। ଆମର ଅଛି ଏଇଠି ଯୋଉ ଆମର କଣ? ଶିଖାକୁଲମ ସେଇ ପାଖରେ ମୁଁ ପୋଷ୍ଟିଂ ହେଇଛି। ଯଦି ପାରିବୁ କେତେବେଳେ ଆସିକି ଦେଖା ଦେଖି କରିକି ଯାଉଥା।
ଆରେ ବାଃ ବଢିଆ କଥା ତ ମୁଁ ତ ମତେ ବି ମିଳିଯାଇ ଥାନ୍ତାଣି। ଯେହେତୁ ମୁଁ ଟିକେ ଷ୍ଟେସନ ମାଷ୍ଟରରେ ପକେଇଥିଲୁ ମୁଁ ସେଇ ଷ୍ଟେସନ ପାଇଲଟରେ ପକେଇଥିଲି ତ ମତେ ଆଉ ଟିକେ ଟାଇମ ଲାଗିପାରେ ବୋଧେ ଆଉ କାରଣ ଖାନ ସାର୍ ବି ଏମିତିରେ ବହୁତ ବଢିଆ ପାଠ ପଢାନ୍ତି। ମୁଁ ଯାଇଥାନ୍ତି ହେଲେ ଘରୁକୁ ଟିକେ ଦୂରରେ ରହିବାକୁ ଟିକେ ଅସୁବିଧା ଟାଇପର ଲାଗିଲା।
ଘରେ ଆମ ଖାନ ସାର ର ବହୁତ ସୁଲଭ ଦରରେ ବି ପାଠ ପଢା ପଢି କରନ୍ତି। କିନ୍ତୁ କଣ କରିବା ଘରେ ତ ମନା କରୁଛନ୍ତି କହୁଛେ ଯାହା ହଉଛି ହଉ ତୁ ଘର ପାଖା ପାଖି ହିଁ ରହ।
ଷ୍ଟେସନ ପାଇଲଟ କଣ କିରେ ସେଇଟା ହଉଛି ଲୋକ ପାଇଲଟ ଓହ ତୁ ଲୋକ ପାଇଲଟ ପାଇଁ ପକେଇଛୁ ଆଉ ତାହେଲେ ତତେ ଟ୍ରେନ ଚାଳକର ଚାକିରୀ ମଧ୍ୟ ମିଳିଯିବ ଆଉ ଟିକେ ସେଇ ବିଷୟରେ ଟିକେ ୟୁଟ୍ୟୁବରୁ ଦେଖୁଥା କାହିଁକି ନା ଯୋଉ ଆମର ବହୁତ ସାରା କୋଶ୍ଚିନ ଅଛି ଯେଉଁଥିରେ କି ଟ୍ରେନର ମାନେ ଆଉ କଣ କହୁଛନ୍ତି ଯୋଉ କେମିତି ଚଲେଇବା ସେଇଟା ହଉଛି କାନ୍ତି ସେଇଥିରେ ସେ ଦେଖିଲେ ଯେତେବେଳେ ଡାଇରେକ୍ଟ ଯିବୁ ତତେ ସେଇରେ ମିଳିବ। ଆଉ ତୁ ଜାଣିଛୁ ନା ନାଇଁ ତତେ ତୁ ଏବେ ସଙ୍ଗେ ସଙ୍ଗେ ଯଦି ଲୋକ ପାଇଲଟ ହବୁ ତାହେଲେ ତୋତେ ପାସେଞ୍ଜର ଟ୍ରେନ ମିଳିବନି ତତେ ଫାଷ୍ଟ ଯୋ କୋଇଲା ମାଲଗାଡି ସେଇଗୁଡା ହିଁ ତୁ ଚଲେଇବୁ। ଆମର ଗୋଟେ ସାଙ୍ଗ ଏବେ ହେଇଛି ଲୋକ ପାଇଲର ସିଏ ଗୋଟେ କୋଇଲା ଗାଡି ଚଲଉଛି ଡେଲି କହୁଛି କିଛି ଏଠି ମଜ ଆସନୁ ମୁଁ କହିଲି ଟିକେ ସମୟ ରହ ଏଇଠି ରହ ତାପରେ ତତେ ପାସେଞ୍ଜର ଗାଡି ମିଳିବ। ତୋର ଯେହେତୁ ଏକ୍ସପିରିଏନ୍ସ ନାହିଁ ସେଥିପାଇଁ ତତେ ସେଇଟା ମିଳଛି ହେଲା।
ଆରେ ଶୁଣ ମୁଁ ତ ଏବେ ମତେ ପାଇଲଟ ଚାକିରି ମିଳିଯାଇଥାନ୍ତାଣି। କିନ୍ତୁ ଯେହେତୁ ମୁଁ ଗାଁକୁ ଆସିଲେ ଟିକେ କଣ୍ଟେଣ୍ଟ ମାନେ ଆମର ୟୁଟ୍ୟୁବ୍ କଣ୍ଟେଣ୍ଟ ଫେସବୁକ୍ କଣ୍ଟେଣ୍ଟ ଏତିକି ଉପରେ ଟିକେ ଧ୍ୟାନ ଅଧିକ ଦିଏ ତ ସେ ସେଥିପାଇଁ ମୋର ପାଠ ପଢ଼ାରେ ଟିକେ ଅବହେଳା ହେଉଅଛି। ମୁଁ ଯଦି ଭାବୁଛି ମୋ ୟୁଟ୍ୟୁବରେ ପାଖାପାଖି ୱାନ ମିଲିୟନରୁ ଟୁ ମିଲିୟନ ସବସ୍କ୍ରାଇବର ହେଇ ଯିବ ତାହେଲେ ଏମିତିରେ ମୁଁ ୟୁଟୁବରୁ ହିଁ ଏରଣିଂ କରିପାରିବି ମାନେ ପଇସା ଆଦାୟ କରିପାରି ତ ମୁଁ କାହିଁକି ସେଇ ପାଇଲଟକୁ ହେବି ଯେହେତୁ ମତେ ମାନେ ମୁଁ କେତେ କଷ୍ଟରେ ଥିଲି ମଧ୍ୟ ମତେ ୟୁଟ୍ୟୁବରେ ଗୋଟେ ଭିଡିଓ ଅପଲୋଡ କରିବା ଟାଇମରେ ଆଉ ମୋର ଟିକେ ଭଲ ଲାଗେ ଆଉ ସେଇ ୟୁ ୟୁଟ୍ୟୁବରେ କଣ୍ଟେଣ୍ଟ ତିଆରି କଲା ବଳେ ମତେ ବହୁତ ମଜା ଲାଗେ। ସାଙ୍ଗସାଥି ସହ ଗମତ ହେଇକି କରିବା ଏମିତି ଗୋଟେ ଅଜଣା ଲୋକ ଆଖ ପାଖକୁ ଯାଇ ଗାଁ କରିବା ଏମତି ବହୁତାରା ହୁଏ। ଅଜଣା ଲୋକ ସହ ଏମିତି କଥାବାର୍ତା ହବା ଏମିତି କିଛି ମୁଁ ଭାବୁଥିଲି ତୁ ବି ତ ଏମିତି ଲୋକ କଣ କହିଲୁ ଷ୍ଟେସନ ମାଷ୍ଟର ଅଛୁ। ଆଉ ୟୁଟ୍ୟୁବରେ ଯଦି ମୋର କିଛି ଭଲ ସ୍କ୍ରାଇବର ହେଲା ତ ତୋ ତ ମିିକି କରିଥିଲେ ଭଲ ହେଇଥାନ୍ତା ଆଉୁ ଟିକେ ତୁ କଣ୍ଟେଣ୍ଟ ବିଷୟରେ ଭଲ ଜାଣୁ।
ହଁ ଶୁଣ ଆମର ଏଇଠି ମୁଁ ଷ୍ଟେସନ ମାଷ୍ଟର ଏଇଠି ଅଛି ମୁଁ ଦେଖୁଛି ଭିନ୍ନ ଭିନ୍ନ ଲୋକ ପ୍ରାୟ ଏଠିକି ଆସୁଛନ୍ତି। ମୁଁ ତାଙ୍କ ସାଏ ତ ଡେଲି ଗୋଟେ ଗୋଟେ ଭିଡ଼ିଓ ବନେଇକି ତୋ ପାଖକୁ ଯଦି ହବ ଛାଡ଼ିକି ତୁ ତାକୁ ୟୁଟ୍ୟୁବ ରେ ପକେଇବୁ। ଯଦି ଅଧିକ ଭିଉଁସ ଗଲା ତାହେଲେ ତ ବଢ଼ିଆ ହବ ଆଉ ତୁ ଯଦି ଭାବୁଛୁକି? ଟୁବୁରୁ ଗୋଟେ ତୋର ଆଦାୟ ହେଇଯିବ ତାହେଲେ ୟୁଟ୍ୟୁବୁରୁ ମୁଁ ମୁଁ ବି ଶୁଣିଥିଲି କି ୟୁଟ୍ୟୁବୁରୁ ଭଲ ପଇସା ହୁଏ। ଆମର ସୌରଭ ଯୋଷୀ ଭାଇ ବୋଲି ଗୋଟେ ଅଛନ୍ତି ସେ କିଛି କରନ୍ତିନି ସିଏ କଣ
ଦିନକୁ ଦଶ ମିନିଟର ଗୋଟେ ଭିଡିଓ ଛାଡି ଦିଅନ୍ତି ତାଙ୍କର ସେଇଥିରେ ତିନି ଚାରି ଦିନରେ ଗୋଟେ ପଳି ଆସେ ଲକ୍ଷେ ଦି ଲକ୍ଷେ ଆଠୁ ବଡ ଅଧିକ ସୁବିଧା କଣ କହିଲୁ? ଘରେ ବସିଲୁ ଘର ବଉଁଶ ଲୋକମାନଙ୍କ ସାଙ୍ଗେରେ ତୁ ରହିଲୁ। ଗୋଟେ ଭିଡିଓ ଡେଲି ଛାଡ଼ିଲୁ ଲକ୍ଷେ ଟଙ୍କା ଚାରି ଦିନରେ ଲକ୍ଷେ। ଆ ଠୁ ଆଉ ଭଲ ଜିନିଷ କଣ ମିଳିବ ୟୁଟ୍ୟୁବ ଯଦି କି ତୋର ହଉଚି କରିବାକୁ ଇଚ୍ଛା ତାହେଲେ ତୁ ୟୁଟ୍ୟୁବ ଆଡେ ହିଁ ଯା।
ଆରେ ତୁ କହିଲୁ ଯୋଉ ୟୁଟ୍ୟୁବୁ ମୁଁ ଖାଲି ୟୁଟ୍ୟୁବୁରେ କରୁନାହିଁ। ମାନେ ୟୁଟ୍ୟୁବରେ ହଉଚି ମୋର ଡେଲି ବ୍ଲଗ୍ ଏମିତି ପ୍ରାଙ୍କ ଭିଡିଓ। ଆଉ ଆମର ଫେସବୁକରେ ହେଲା ଆମର ଯୋଉ ଏଇ ମୁ ମାନେ ଆସୁଚି ସେଇ ମୁଭି ବିଷୟରେ କେମିତି ହେଇଚି କଣ ହେଇଚି ରି ଭ୍ୟୁ କରିବା ଆଉ ବାକି ସେଇ ଆମର ଯୋଉ ଫେସବୁକ୍ ଥାଇ ଇଷ୍ଟାଗ୍ରାମ ଇସ୍ ଇନିଷ୍ଟାଗ୍ରାମ ରେ ଆମର ସେଇ ସା ଆମ ଛୋଟ ଛୋଟ ଭାଇ ଭଉଣୀମାନଙ୍କର ମଜାକା ମଜାକା ଭିଡିଓ କରିକି ପୋଷ୍ଟ କରୁଅଛି। ଏବଂ ତୁ ତ ଜାଣିଥବୁ ମୁଁ ତୁ ତ ଗାଁରେ ଆସିଥିଲୁ ମୁଁ ଦେଖୁଥିଲୁ ମୁଁ ବୋହୁତ ରିଲସ କରିବାର। ସେତେବେଳେ କିଛି ୟର୍ନିଂ ହେବାର ନାହିଁ ଏବେ ପାଖାପାଖି ଦିନକୁ ତିନି ଚାରି ହଜାର ପାଖାପାଖି ହେଇ ଯାଉଅଛି ଆଉ। ସେଇ ମୋବାଇଲ ଫୋବାଇଲ କିଣିଲା ବେଳକୁ ବେଶୀ ଟିକେ ପଇସା ସରି ଯାଉଚି ନହେଲେ ସବୁ ଠିକ ଚାଲିଛି।
ମୁଁ ବି ତ ରିଲ୍ କରୁଥିଲି ଇ ପୂର୍ବେ ଯୋଉ ଭ୍ୟୁଜ ଫ୍ୟୁଜ ଗଲାନି ସେଥିପାଇଁ ମୁଁ ବିଜାର ହେଇକି ଆଉ ବନ୍ଦ କରିଦେଲି। ଉ ଯଦି ଚାଲିଚି ତୋର ଚଲା କିଛି ଅସୁବିଧା ନାହିଁ।
ଆରେ ଭାଇ ତୁ ତ ଦେଖିଥିଲୁ ମୁଁ ଯେତେବେଳେ ଆରମ୍ଭ କରିଥିଲି? ସେତେବେଳେ ଲୋକମାନେ ମତେ ପାଗଳ ବୋଲି କହୁଥିଲେ କହୁଥିଲେ କଣ ଏଇ ମେଘ ଖରାରେ କିଛି ଜାଣୁନାହୁଁ ମୋ ମୋବାଇଲି ଟା ଧରିକି ଆସିକି ପାଞ୍ଚ ପିଲା ପାଖେରେ ବସିକି ଖାଲି ଭିଡିଓ କରି ନଉଚୁ କଣ ହବ ଏଥିରେ କିଛି ହେଇପାରିବନି ଭାଇ ତୋ ଦ୍ଵାରା। ମୁଁ କହିଥିଲି ହଁ ହଉ କିଛି ନହେଲେ ମତେ ତ ଟାଇମ ପାସ୍ ହଉଚି ମତେ ଟିକେ ମଜାକ୍ ଲାଗୁଛି। ଆରେ ମୋର ମୋବାଇଲ ଚାର୍ଜ ସରିଲାଣି ତାହେଲେ ରହୁଚି।
ହଉ ହଉ ହଉ ଆମ ଘରେ ବି ଡାକି